ହ୍ୟାଲୋ।
କା
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁଭୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ଶୁଭୁଛିି ଶୁଭୁନି ମୋ କଥା କି?
ହଁ ଏବେ ଶୁଭିଲା ନାଇ ମଝିରେ ଟିକେ ଶୁଭୁ ନଥିଲା ତ ଆପଣଙ୍କ କଥା।
ଆଚ୍ଛା ଆଚ୍ଛା ଆଚ୍ଛା।
ନାଇଁ ଏବେ ତ ଏବେ ଠିକ ଠିକଠାକ୍ ଶୁଭୁଛି ନା ହଁ ହଁ ହଉ ହଉ ଧନ୍ୟବାଦ ନାଇଁ କଉ ଥିଲି ସେତେବେଳେ ଆମେ କଥା ହଉଥିଲେ ବହୁତ ବିଷୟ ମାନେ ଭଲ ଗୋଟେ ଚର୍ଚା ଚାଲିଥିଲା ଆମର ମୋ ଟିକେ କାମ ପଡିଗଲା ମୁଁ ପଳେଇଲି ହଁ ହଁ ନାଇଁ ଗୋଟା କହ
କେବେ?
ଏବେ ଟିକେ ମୁଁ ଆସିଛି ମୋ ଗାଡି ଟିକେ ଖରାପ ଅଛି ତ। ହଁ ବା ବାଇକ୍ ଟା ଟିକେ ଖରାପ ଥିଲା ତ ସେଥିପାଇଁ ସଜାଡିବା ପାଇଁ ଆସିଥିଲି।
ଅଁ ହଁ ହଁ ଆଉ ସନ୍ଧ୍ୟାରେ କଣ ଜଳଖିଆ ଖାଇଲେ?
ସନ୍ଧ୍ୟାରେ ତ ଖାଇନି ଖଜୁରୀ ଗୋଟେ ଜାଗାରୁ ମିଳିଲା ଖଜୁରୀ କୋଳି ଏଁ ତ ମୋର ଗୋଟେ ସାଙ୍ଗ ଟା ଦେଲା ଖଜୁରି କୋଳି ତାକୁ ନେଇକି ଯାଉଥିଲି ଟିକେ ଗାଡି ଟିକେ ପ୍ରୋବ୍ଲେମ ଦେଖେଇଲା। ଅସୁବିଧା ହେଲା ସେଥିପାଇଁ ଆସିଲି ସଜାଡିବା ପାଇଁ ଆଉ। ଆଉ ଆପଣ ଖାଇନାହାଁନ୍ତି କି ସନ୍ଧ୍ୟାବେେଳେ କଣ?
ହଁ ମୁଁ ପୋହା ଖାଇଥିଲି।
ଆଚ୍ଛା ପୋହା କରିଥିଲେ।
ହଁ ପୋହା କର ମୁଁ ପହା ଖାଇଥିଲି। ହି ହି ହି ହଁ ମୁଁ ସବୁବେଳେ ଖାଏନି ହୁଁ ହୁଁ।
ବାଦାମ ଟିକେ ପକେଇଲେ ଭଲ ଲାଗେ ନା?
ହଁ ବାଦାମ ପ ବାଦାମ ପିଆଜ ଟିକେ ଅଧିକ ପ ପକେଇବେ ବୁଟ ଚଣା ବି ଯଦି ବତାରା ହେଇଥିବ ପକେଇବେ।
ପକେଇଲେ ଭଲ ଲାଗେ। ଆଉ ଯଦି ଟିକେ ଯୋଉ ଲଙ୍କା ଶୁଖିଲା ଲଙ୍କା କୁ ଟିକେ ଫ୍ରାଏ କରିଦେବେ ତାକୁ ଚୋବେଇ ଚୋବେଇ ଖାଇବେ ପହା ସହିତ।
ବାବାରେ ମୁଁ ଏତେ ରାଗ ଖାଇପାରେନି।
ଓହୋ ଆପଣ ରାଗ ଖାଆନ୍ତିନି। ଯୋଉମାନେ କୁହନ୍ତି ରାଗ ଖାଆନ୍ତିନି ସେମାନେ ଟିକେ କମ ରାଗନ୍ତି ବୋଧେ। ଆଉ ଯୋଉମାନେ ରାଗ ଖାଆନ୍ତି ବେଶୀ ରାଗନ୍ତି ଅଧିକା ରାଗନ୍ତି।
ହଁ ଆପଣ ଓଲଟା କହିଦେଲେ।
ହେ ଓହୋ।
ହଁ।
ନାଇଁ ମୋ ଆମ ଘରେ ମତେ ସେଥିପାଇଁ କୁହନ୍ତୁ କେତେ ରାଗ ହଉଛୁ ତୁ ତୋ ସେ ଏତେ ରାଗ ତତ ଚିଡିଚିଡି ହେଇଯାଉଚୁ ଟିକେ ଟିକେ କଥାରେ ବହୁତ ରାଗ ଖାଉଚୁ ସେଥିପାଇଁ ମତେ ମନା କରନ୍ତି ରାଗ ଖାଆ ନା ରାଗ ଖାଆ ନା ବୋଲି।
ହଉ ରାଗ ନଅ, ଖାଇଲେ ରାଗିବେନି।
ହଁ ମୁଁ ଭାବୁଥିଲି ସେୟା ବୋଲି।
ହଁ ଆଚ୍ଛା ଭଲ ଆଉ।
ପ୍ରଶଂସା ମାନେ ବହୁତ ମାନେ ମଧୁର। ମାନେ ବହୁତ ଶାନ୍ତଶିଷ୍ଟ ମୁଁ ସେମିତି ଭାବେ।
ଓ ନିଜ ଉପରେ ସେଇଟା ସେଥିପାଇଁ ଏମିତି ଭାବନ୍ତି ଆଉ ହୁଁ।
ନାଇଁ, ମୁଁ ଏମ୍ତି ଖାଲି‌। ବିରକ୍ତ ହୁଏନି, ମାନେ ମତେ ଯଦି ବେଶୀ ଯୋଉଟା ଖରାପ ଲାଗିଲା, ତାହେଲେ ମୁଁ ଚିଡି ଯାଏ ନହେଲେ ଏମିତି କାହା ଉପରେ ମୁଁ ଚିଡେନି।
ସେଇଟା ସମସ୍ତଙ୍କର।
କିନ୍ତୁ ଯଦି ଦେଖିବେ, ମାନେ ରାଗପ ଉପରେ କଣ୍ଟ୍ରୋଲ ମେନ୍ ରାଗ ଉପରେ ଯଦି କାହାର ନିୟନ୍ତ୍ରଣ ଥିବ। ତାହେଲେ ସେଟା ଗୋଟେ ମାନେ ସବୁବେଳେ ଭଲ।
ରାଗକୁ। ହଁ ନିୟନ୍ତ୍ରଣ କରିବା ଶିଖନ୍ତୁ ମନକୁ ନିୟନ୍ତ୍ରଣ କରିବା ଶିଖନ୍ତୁ। ତ ଦୁନିଆରେ ଆଗକୁ ବଢିପାରିବେ ହୁଁ ହୁଁ। ହରେ କୃଷ୍ଣା କହିଛନ୍ତି।
ଠିକ୍ କଥା, ମାନେ ବହୁତ ଗୁଡେ ଜିନିଷ ଅଛି, ଯୋଉଟା କି ଗୋଟେ ମଣିଷ କୁ ଦୁନିଆରେ ମାନେ ଭଲ ବୋଲି କରିବା ପାଇଁ ତା ପାଇଁ ସେଟା ଗୁଣ ଦରକାର ବହୁତ ଗୁଡା ଗୁଣ, ଯେମିତି କିି ଆମର କୋଉ ଜିନିଷ ଉପରେ ଆମର ନିୟନ୍ତ୍ରଣ ଦରକାର, ରାଗ, କାମ। ବେଲୋଭ ଏଇଭଳିଆ କିଛି ଜିନିଷ, ଯୋଉଟା କି ଆମକୁ ନିୟନ୍ତ୍ରଣ ରେ ରଖିବାକୁ ପଡିବ, ନହେଲେ ବାଜିକାଲି ତ କେତେ ପ୍ରକାର ଖବର ବାହାରୁଚି।
କି ମୁଁ ମୁଁ ବି ରାଗିଯାଏ, ରାଗିକି କହିଦିଏ କେତେବେଳେ, କିନ୍ତୁ ପରେ ପସ୍ ସ୍ତାଏ କାହିଁକି କହିଲି କଣ? ପାଇଁ କହିଲି ମାନେ ଏତେ ଖରାପ ଲାଗେ ଯେ ପରେ ଆଉ କହିପାରୁ ନାହିଁ।
ମାନେ ବହୁତ ଗୁଡା ଛୋଟ ଛୋଟ ଗୁଣ, ଯୋଉଟା କି ଆମକୁ ଟିକେ ନିଅନ୍ତ ଘୃଣା ରଖିବାକୁ ପଡେ, ଯେମିତି ଘୁ ଘୃଣା ହେଇଗଲା ଇର୍ଷା କରିବା ହେଇଗଲା। ଏଇସବୁ ଜିନିଷ ମାନେ ଆମର ନିତିି ଦିନିଆ ଜୀବନରେ ମଧ୍ଯ ବହୁତ ଦରକାର। ମାନେ ଆମେ ଦେଖିଲେ ଜଣଙ୍କ ପାଖରେ ବହୁତ ଭଲ ଗାଡି ଅଛି ବହୁତ ଭଲ ଘର ଅଛି। ଆମେ ସେଟା ତା ପୂର୍ବରୁ ହଁ ଲୋଭତ ତ ଗୋଟେ ଜିନିଷ ହଁ ଲୋଭଟା କିଛି ଦୁର ଯାଏ ଠିକ୍, ଯେ ଆମ ପାଖରେ ବି ସେଇ ଜିନିଷ ଥାଉ ବୋଲି। କିନ୍ତୁ ଇର୍ଷା କରିବା ବର ନା ବହୁତ ବ ମାନେ ବହୁତ ଖରାପ ମାନେ ତାକୁ ଦେଖି ଆମେ ପାଖରେ ଆମେ ଯେତେ ସୁବିଧାରେ ବଞ୍ଚିଥିଲେ ମଧ୍ୟ ଏମିତି ହୁଏ ଯେ ଆମେ ଅନ୍ୟ ଜଣଙ୍କୁ ଦେଖି ଇର୍ଷା କରି, ଆମ ପାଖରେ ଯାହା ଥିବ ତାର ମାନେ ମାନ୍ୟତା କଣ ଆମେ ସେଟା ଭୁଲି ଯାଉ।
ମାନେ ଏମିତି ଇର୍ଷା ଗୋଟେ ଏମିତି ଜିନିଷ ଜଣକୁ କ୍ଷତି କରେଇ ଦିଏ।
ହଁ ମାନେ କିଛି ନହେଲେ ବି ଆମେ ସେଇ ଜିନିଷ ଆଗରୁ ଭଲରେ ବଞ୍ଚୁଥିବା। ମାନେ ଖୁସିରେ ବଞ୍ଚୁଥିବା, କିନ୍ତୁ ଅନ୍ୟ ଜଣଙ୍କୁ ଆମ ସହିତ ଅ ଯଦି କମ୍ପେୟାର କରିବା, ତାହେଲେ ଈର୍ଷା ଗୁଣ ଟା ଆସେ ଆଉ ଇର୍ଷା ଯୋଗୁ ଆମ ପାଖରେ ଯେ ତେ ଭଲ ଜିନିଷ। ଥିଲେ ବି ଆମେ ସେଟାକୁ କିଛି ନୁହେଁ ଭାବିକି ବହୁତ ମାନେ ମନ ଦୁଃଖରେ ରହୁ।
ହୁଁ।
ଦୁଃଖର ଗୋଟିଏ କାରଣ ମଧ୍ୟ ଈର୍ଷା କହି
ଇର୍ଷା ଦୁଃଖର ଗୋଟିଏ କାରଣ ଇର୍ଷା।
ହୁଁ।
ମାନେ ହଁ ଯେତେ ଭଲ ଜିନି ସ ରହିଲା ଆଉ ଜଣଙ୍କୁ ଦେଖିକି ଯଦି ଇର୍ଷା କରିବ ତ ସେଇଟା ତ ଦୁଃଖ ହିଁ।
ହଁ।
ହୁଁ।
ଆଉ ଗୋଟେ ଥାଏ ଯେ ମାନେ ବହୁତ ମାନେ ଯେମିତି କି କୁହନ୍ତି ଏ ଲୋଭ ଯେତେ ଲୋଭ ତ ଗୋଟେ ଏମିତିଆ ଜିନିଷ ଯେ ସରେନି ମାନେ ମଣିଷ ଯେତେ ଜେତେ ପାଉଥିଲେ ବି ତାକୁ ଆଉ ଟିକେ ଦରକାର ଆଉ
ଆଉ ଟିକେ ଦରକାର ଆଉ ଟିକେ ଦରକାର ଯେତେ ଅଭାବ ପୂରଣ ହେଲେ ବି ତାକୁ ଆଉ ଟିକେ ଦରକାର ହିଁ ଦରକାର ହୁଁ।
ଗୁରୁ ମାନେ ଲୋକ ଦଶ ହଜାର ଟଙ୍କା ମଧ୍ୟ ଯଦି ଦି ଦିନ ମାନେ ମାସକୁ ପାଉଥିଲେ ଏତେ ଖୁସିରେ ବଞ୍ଚୁଥିଲେ।
ସେୟା ଚଳୁଥିଲେ।
ତ ତାପରେ ଧୀରେ ଧୀରେ ଏ ଏବେ ଦେଖନ୍ତୁ କୋଡିଏ ହଜାର ଟଙ୍କା ପାଇଲେ ବି ଲୋକ ଶାନ୍ତିରେ ପାଉନାହାନ୍ତି। ତ ମାନେ ଲକ୍ଷେ ଟଙ୍କା ବି କିଛି ନୁହେଁ ମାନେ ମୁଁ ମୁଁ ନିଜ କଥା କହୁଛି ମାନେ ମୁଁ ଯଦି ଅନ୍ୟମାନଙ୍କ ତୁଳନା କରିବି ତ ଏତେ ଭଲ
ହ ଦରମା ମିଳିଲେ ମଧ୍ୟ ବି ମାନେ ବେଳେ ବେଳେ ଲାଗେ ଯେ ଆରେ ଆଉ ଟିକ କିଏ ଯଦି ବଢନ୍ତା ଭଲ ଲାଗନ୍ତା।
ନାଇଁ ସମସ୍ତଙ୍କର ସେମିତି ସମସ୍ତଙ୍କର ସେମିତି। ତ ଆଜିିକାଲି ବି ଆଗ ଆଗରୁ କଣ କି ଆଗରୁ ମାନେ ପାଞ୍ଚ ଟଙ୍କାରେ ବି ବହୁତ ଜିନିଷ ପଳେଇ ଆସ ଥିଲା।
ନାଇଁ ସେଇଟା ତ ସତ କଥା ମାନେ ଯୋଉଟା ଆପଣ କହୁ ଛନ୍ତି ନା ସେଟା ଦିନକୁ ଦିନ ତାର ଦରଦାମ ବୃଦ୍ଧି ଯୋଗୁ ହଉଛି ସେଇଟା ତ ହବ। କିନ୍ତୁ ମୁଁ କହୁଛି ମାନେ ଆମ ପାଖରେ ସାଇକେଲ ଥିଲା ତ ଆମେ ଗାଡି ପାଇଁ ଆସା ରଖୁଥିଲୁ ଗାଡି ଆସିଲା ତ ଆମେ ଚାରି ଚକ ଚାରି ଚକ ଯାନ ପାଇଁ ଆଶା ରଖୁଥିଲୁ କାର ପାଇଁ ତ କାର ଆସିଲା ନାାଇଁ ଆଉ ଟିକେ କେ ବ୍ରାଣ୍ଡ ବାଲା କାର ଦରକାର ଆମକୁ ହେଲା ତ ସେ ମାନେ କାର ଆସିଲା ନାଇଁ ଗୋଟେ କାର କଣ ତ ଆମ ଘର ସାଇଡ ରେ ତାର ଦିଟା ଦିଟା କାର ରଖିଛନ୍ତି ଆଉ ଗୋଟେ କର ଆଣିବା ଏମିତି ଟାଇପ ର ଜିନିଷ ଯୋଉ ହଉ ହୁଏ ନା ସେଇଟା ହିଁ ଖରାପ ଆକ୍ଚୁଆଲି ଲୋଭ ହୁଁ ହୁଁ।
ଲୋଭ ହୁଏ ହଁ। ମାୟା କ୍ରୋଧ ଈର୍ଷା ଅହଙ୍କାର ଗର୍ବ।
ହଁ ଏଇ ସବୁ ଜିନିଷ ଆପଣ ତ ଭଲ ଭାବରେ ବ୍ୟାଖ୍ୟା କରୁଛନ୍ତି ଯେ।
ଆ ଇଏ ଜଗନ୍ନାଥ ମନ୍ଦିର ଗଲାରେ ସବୁ ଶିଡିିରେ ଲେଖା ହୁଏ ନା।
ହଁ ସେଇଠି ସବୁ ସେଥିରେ ଆମ ଘର ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଇଠି ସବା ମାନେ ବାଇଶ ଟା ପାହାଚ ରେ ଲେଖା ହେଇଛି କୋଉ କୋଉ ଜିନିଷ କୋଉ କୋଉ ଗୁଣକୁ ତମେ ତ୍ୟାଗ କରିବା ଦରକାର। ମାନେ ଟୋଟାଲି କଣ କଣ ସବୁ ଲେ ଖାଇଥିବ ଗୁଡେ ଜିନିଷ। ମାନେ ଏମିତି ଥାଏ ମାନେ, ହୁଁ ହୁଁ।
ଫାଷ୍ଟ ପ୍ରଥମ ଚିଢି- ସିଡ଼ି ଟା ମାନେ ଥିବା ରାଗ।
ହୁଁ।
ହଁ ସେଇ ସବୁ ସିଡି ଚଢ଼ି କି ସେ ସବୁ ତ୍ୟାଗ କରିକି ଆପଣ ଯାଇକି ଜଗନ୍ନାଥଙ୍କୁ ଦର୍ଶ ନ କରିକି ଆସି ତ ଭଲ ମଣିଷଟେ।
ତ ତାପରେ ବି ଆଉ ଗୋଟେ ଏମିତି ଥାଏ ନା ମାନେ କିଛି କିଛି ଗୁଣ ଏମିତି ରହିବା ଦରକାର ଯାହା ଦ୍ଵାରା କି ଅନ୍ୟମାନେ ବି ଆପଣଙ୍କଠୁ ଦେଖିକି ଆପଣଙ୍କ ଭଳିଆ ହବାକୁ
ହଁ ଆପଣଙ୍କୁ ଶିଖିବେ ଆପଣ ଭଳି ନାଇଁ ମଣିଷ ଟା ଭଲ ମୁଁ ଆଙ୍ଗ ଭଳିଆ ହେବାକୁ
ହଁ ଆଉ ଏମିତି ଗୋଟେ ଏମିତି ଗୋଟେ ଚଳଚିତ୍ର ଥିଲା। ସଲମାନ ଖାାନଙ୍କର ଆପଣ ଜାଣିଥିବେ ଯୋଉ ଜୟ ହଉ ବୋଲି।
ଜୟ ହୋ ହଁ ହଁ ହଁ ହଁ ତିନି ଲୋକଙ୍କୁ ସାହାଯ୍ୟ କର ଆ ତାଙ୍କୁ ତିନି ଲୋକଙ୍କୁ କର ଆଉ ତିନି ଲୋକ ହଁ ସାର୍।
ସେ ହଁ ଫିଲ୍ମ ଟା ଟିକେ ଭଲ ଚାଲି ନଥିଲା। କିନ୍ତୁ ତାର ଯଦି କନସେପ୍ଟ ଟା ଦେଖିବେ ତାର ଭିତରେ କଣ ଅଛି ତ ଆପଣ ଏଇଟା ବେଳେ ବେଳେ ଭାବିଥିବେ ଟ୍ରାଫିକ ରେ ବହୁତ ଜଣ ଲୋକ ଠିଆ ହୁଅନ୍ତି। ଆଉ ଜଣେ ଦି ଜଣ ଗରିବ ମାନେ ବହୁତ ମାନେ କାମ କରି ପାର ନଥିବା ହାତ ନଥିବା ଏମିତି ଲୋକ ଆସିକି ଭିକ୍ଷା ମାଗନ୍ତି ତ ସେଇ ଜାଗାରେ ଯଦି ଜଣେ କିଏ ବି ଦେଲା ତ ତାକୁ ଦେଖିକି ଆଉ ଦି ତିନି ଜଣ ବି ଦିଅନ୍ତି। ତ ସେଇ ପ୍ରଥମ ଜଣ ଟା ଯିଏ ହବାକୁ ପଡିବ ସେଇଟା ଟିକେ ଟିକେ ଭିଡ ମଧ୍ୟରେ ଆପଣଙ୍କୁ ଟିକେ ସାହସ ଯୋଟେଇକି କିମ୍ବା ଦୟା ପରବଶ ହେଇକି ତ ପ୍ରଥମ ହବାକୁ ପଡିବ। ସେଇଟା ହିଁ ସେଇଟା ହିଁ ଗୋଟେ ଜିନିଷ ଯୋଉଟା ରହିବା କଥା। ଆଉ ଗୋଟେ ଜିନିଷ ରହିବା କଥା ଯେ ଯେମିତି ଆମର
କିଛିଟା ବଦଳାଇବାକୁ ହେଲେ ନିଜକୁ ଆଗ ବଦଳେଇବାକୁ ପଡିବ। ନା
ହଁ ନିଜକୁ ଆଗ ବ ଚଳିବାକୁ ପଡିବ। ମାନେ ପ୍ରଥମ ଯୋଉଟା ଷ୍ଟାର୍ଟ ନବା କଥା କିଏ ଯିଏ ସେଇଟା। ତ ସେଥିପାଇଁ ଗୋଟେ ଲିଡରସିପ ଟାଇପ ର କ୍ଵାଲିଟି ଦରକାର।
ହଁ, ବହୁତ ଭଲ ଲାଗିଲା ଆପଣଙ୍କ ରୋଷେଇ ଆଜି ଘାଣ୍ଟ କୁ ରୁଟି।
କଣ କହିଲେ ଶୁଭିଲାନି?
ଟ ତରକାରୀ ଘାଣ୍ଟ ତରକାରୀ ଆଉ ରୁଟି।
ଓହୋଃ ଘାଣ୍ଟ ତରକାରୀ କରୁଛନ୍ତି ଆଜି ଆଚ୍ଛା। ଘାଣ୍ଟ ତରକାରୀ ଟା ଭଲ ଲାଗେ ନା ବହୁତ ପ୍ରକାର ପରିବା ତା ଦେହରେ ପଡେ ନା। ମାନେ
ହଁ ହଁ।
ଭଲ ଜିନିଷ ଟା।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
ଅ ହଉ ଠିକ ଅଛି ଆପଣ ରୋଷେଇ କରନ୍ତୁ ରୋଷେଇ କରୁଥିବେ ପୁଣି କଥା ହଉଥିବେ ଅନ୍ୟମନସ୍କ ହେଇକି, ଯଦି ଲୁଣ ଅଧିକା ପଡିଗଲା ଖାଇବା ଖରାପ ହେଇଯିବ।
ହଁ ଠିକ ଅଛି ଆଉ ରଖୁଛି ଧନ୍ୟବାଦ।
ଧନ୍ୟବାଦ।